କଣ କଥା
ହଁ ରୋଷେଇବାସ ସାର ଚାଲିଚି ଆଉ ତା ସାଙ୍ଗରେ ବି କଥା ହଉଛି ଆଉ।
ଓଃ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହ ଭଲ ଅଛିନ୍ତି।
କଣ ରୋଷେଇ ଆଇଟମ କରିଛ?
ଏ ସବୁ ସବୁଜି ତରକାରୀ ହେଇଛି ଡାଲି ହେଇଛି ଆଉ ହୁଁ ଆଳୁ ଭର୍ତ୍ତା ହେଇଛି ଡାଲି ହେଇଛି ଆଉ ଶାଗ ଫାଗ କଣ ହବ ଆଉ।
ଖାଇ ସାରିଲଣି?
ହଁ ସକାଳେ ରୁଟି ଫୁଟି ଖାଇଛୁ ଜଳଖିଆ ଆଉ ଉପରର ମି ଲି ଗୋଟେ ଦିଟା ବେଳୁ ଖାଇବୁ ଆଉ।
ଆଉ ସକାଳୁ ଟାଇମ୍ ଟିଫିିନ କରିଦଉଛ ନାଇଁ।
ହୁଁ ସକାଳୁ ଟିଫିନ।
ଭଲ ଅଛନ୍।
ହଁ ସବୁ ଭଲ।
ଇଏ ଘରେ ଫାଂମିଲି କେତେ ଜଣ?
ଆମେ ମା ଛୁଆକି ଚାରି ପାଞ୍ଚ ଜଣ। ଝିଅ ବାହାଘର କରିଦେଇଛି ପୁଅ ଦି ଜଣ ଆଉ ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ। ସାନ ପୁଅ ତ ପଦାରେ ଚାକିରି ଆଉ ବଡ ପୁଅ ଏଇ ପାଖରେ। ଅ ଇ ନି ଡିଉଟି କରିୁଛି ବା ଆଉଛି ଡିଉଟି ସରିଲା ଠୁ ଘରକୁ ଆ ଆମେ ତିନି ଚାରି ଜଣ ଘରେଏଇନା ରହୁ
ମା ହଁ। ଆଉ ଯୋଉ କଣ କରୁଛ?
ହୁଁ ଧାନ ଚାଷ ଚାଲିଛି ମୁଗ ମୁଗ ଚାଷ ପରେ। ଏବେ ଧାନ ଚାଷ ତଳି ତୁଳା ପଡ଼ିଲାଣି ମୁ‌ ମୁଗ ଚାଷ ବିରି ଚାଷ ଆଉ କୋଳଥ ଚାଷ ଅଛି ଆଉ ସୋରିଷ ଏ ବର୍ଷ କରିଥିଲୁ। ଆଉ ତାପରେ ତଳି ତୁଳା ପଡୁଛି ଧାନ ଚାଷ ପାଇଁ ଆଉ।
ଧାନ ବିଲବାରି ନାଇଁ ଯେ ଚାଷ ବିଷୟରେ ଜାଣିନୁ ଧାନ କେମିତି କଣ ଚାଷ କରୁଛ ମାନେ ତଳି କେମିତି ପକାଉଛ କଣ କେ ଯେ ଅମଳ କରୁଛ ସବୁ। ଧାନ ଧାନ ଟା କେମିତି କଣ କଲେ ଧାନ ପାଇବ?
ଆଉ ଧାନ ରୁଆ ଆମର ବୁଡା ବୁଡି ନାହିଁ ଆମର ଧାନ ବୁଣା ଏଇ ଯୋଉ ବୁଣା ହୁଏନି ଆ ଆମର ରୁଆ ହୁଏ ଧାନ କୁ ଉଁ ତଳି ପକା ହବ ଓଦା କରାହବ। ବସ୍ତା ଭିତରେ ପଶିବ ତାକୁ ଗରମ ପାଣି ଦେଇକି ଗଜା କରାହବ। ଗଜା କରି ଦିଦିନ ପରେ ନେଇକି ବିଲରେ ପାଣି ମଡେଇକି ମଟରେ ରେ କାଧେଇକି ନା ଉଁ ପକା ହ ସିଏ ପନ୍ଦର ଦିନ ମାସେ ହେଇଗଲେ ଆ ତାକୁ ବିଲ ରୁ ରୁଆ ହବ। ହଁ କାଦୁଆ ହବ କାଦୁଆ ହେଇକି ରୁଆ ହବ।
ହୁଁ, ହୁଁ। କିନ୍ତୁ ଆମର ଏବେ ଧାନ ହେଲା ତ
ନାଇଁ ସେମିତି ବି କେତେ ବେଉସଣ କେତେ ସାର ଫାର ପଡିବ କେ ତେ ଔଷଧ ଫୌଷଧ ପଡେ। ଆଉ କେତେ ତାଙ୍କ ତାଦଣ କରାହବ ତାପରେ ପୁଣି ଧାନ ହବ ପାଣି ମଡା ଡାହବ କେତେ କଣ ତାର ଚାଷୀ ଲୋକ ଯିଏ ତାର ବହୁତ କା ଏଇନା କ ବିଲରେ ଚାରି ମାସ ପୁରା ଲାଗିବେ କୋଉଠି ପାଣି ରହିଲା କୋଉଠି ପାଣି ରହିଲାନି। କୋଉଠି ଔଷଧ ପୋଷଧ ପକା କୋଉଠି ସାର ପକା ଏମିତି କରାହବ ଚାରି ମାସ ପରେ ଧାନ କଟା ହବ ଆଉ। ଏ ତ ସୁବିଧାଇଗଲାଣି ଲୋକ ଏବେ ଆଉ କାଟୁହାନ୍ତି ମେସିନ୍ ରେ କାଟି ଦଉଛନ୍ତି।
ହଁ ହନା ନା ଯଉ କର ଲୋକ ନା ନିଜେ କରୁଛ ମାନେ ଯାଇକିନା।
ନାଇଁ ଆମେ ନିଜେ କରୁନୁ ଏସବୁ ଲେବର ଲୋ ଲୋକ କରିଦିଅନ୍ତି ଧାନ ରୋଇ ଦିଅନ୍ତି। ଆଉ ହଁ ତାପରେ ଧାନ ହେଲା ପରେ ଏବେ ଗାଁ ରୁ ସବୁ ମେସିନ ଆସିଛି ଭାରି ସେ ମେସିନ ମାଧ୍ୟମରେ କାଟୁଛୁ ଆଉ।
ନାନରେ ଯୋଉ ଧାନ ଯୋଉ ଯୁ କରୁଛ ତମେ ମାନେ ଧର। ଆଁ ଦଶ ହଜାର ଧର ଖର୍ଚ୍ଚ କଲ ଲାଭ ପାଉଥୁବ?
ହଁ ଲାଭ ହଉଚି ହଁ ଲାଭ ହଉଚି। ମାବନ୍ ଲାଭ ନଥିଲେ କି ଚାଷ କରିବ। ଅଁ ଧାନ ତିନି ଚାରି ଲକ୍ଷ୍ୟ ଏମିତି ପାଉଛି ବିକିକି ।
ନାଇଁ ଗୋଟେ ଯେମିତି ଆଉ କରି
ହୁଁ ସିଉଡେ ଆମର ଅଁ ଗୋଟେ ବିଜିନେସ୍ ଭଳିଆସେଟା ଆଓ। ଚାରି ମାସରେ ଉଁ ହବ ତିନ୍ ଚାରି ଲକ୍ଷ ଆଉ।
ଉଂହ୍ ହଁ ଅଧିକା ହଉଚି ନା ପରିଶମ କର୍ଚି ଯେ ଖର୍ଚ୍ଚ କରଚୁ ସେମତି ପାଉଚୁ ।
ପରିଶ୍ରମରେ ହବକି ଆଉ
ଆ ପରିଶମ ନହେଲେ କୋଉଟା ହବ ରୁଆ ପୋତା ଆଉ ଅଁହ ହବଲ୍ ଲୋକ ଲାଗିବେ ସାର ଓଷଦ ପଡ଼ିବ। ଆଉ ଉଁହ୍ ତାକୁ ପାଣି ଜଗି ରଖିକି କାମ ପାଣି କଉଠି ରହିଲା କଉଠି ରହିଲା ତାଉ ଜଗି ରଖି କରିବାକୁ ପଡିବ ଆଉ। ଏଇ ୟ
ହଁଆ ଧାନ ଏନିଗା ଆମଳ କରଚ ଧାନ ପରେ ଫରେ ଫୁଣୀ ମୁଗ ନା ନାଇଁ ମୁଗ ଫୁଣି କେତେ
ହଁ ଧା-ଧାନ ପରେ ପୁଣି ମୁଗ ହବ ବିରି ହବ କୋଳଥ ହବ ପୁଣି ସୋରିଷ ହବ।
ହେଲୋ।
ହଁ। ସରିଷଅ ଉଁ ହୋଉଚି ବା ଛମ୍ କରୁଛନ୍ତି ଲୋକମାନେ ହରଡ ବାଦାମ ହୋଉଚି। ଆଉ ରାଶି ହୋଉଚି ସବୁ ପକାର ଫସଲ ଏପଟେ ହେଇ ପାରୁଛି।
ଅ କଣ କଣ ଧାନ କରୁଚ ଏ ମା
ଧାନ ଚାର୍ ପାଞ୍ଚ ପକାର ଧାନ କରୁଚନ୍ତି ଆଉ।
ଆଁ ଇଏ ଏରା କଳା ଚମ୍ପା ସବୁ ମିଶେଇକି ଆଉ।
ହୁଁ ସ୍ଵର୍ଣ୍ଣ, କଳାଚମ୍ପା, ଭମା ଆଉ ପୂଜା। ଉଁ କେତେ ପକାରେ ଧାନ ଅଛି ବସୁମତୀ। ଉଁ ଚାରି ଛଅଟା ଧାନ କରଚନ୍ତି। ବେଶି ଅମଳି ହେଉଚି ଶ୍ୱନ୍ନ ଫୋର୍ନ କଳା ଚମ୍ପା ଏଇମାନଙ୍କ ଏଇଟା ଗୋଟେ ବେ ସି ଅମଳ ହୁଏ।
ଉଁ ହୁଁ। ଉଁ। ଆସୁଚନ୍ତି କିଏ ମାନେ ନୋଉଚନ୍ତି ଘରୁ
ହଁ ବାହାରୁ ଲୋକମାନେ ଆସୁଚନ୍ତି ନବା ପାଇଁ।
ଗାଉଁଲି ରେ ବିକୁଚ ନା ବେପାରୀ ନୋଉଚନ୍ତି?
ନାଇଁ ବେପାର ନାହିଁ। ହୁଁ ସବୁ ମଣ୍ଡିରେ ଦେଇ ଦଉଛନ୍ତି। ଏବେ ମଣ୍ଡି ସୁବିଧା ହେଇଯାଇଛି ମଣ୍ଡିରେ ଦଉଛନ୍ତି ତାପରେ ଓ ଗାଡିିକି ଆସିକି ଲାଗେ। ବେପାରୀ ଟ୍ରକରେ। ଦଶଚକିଆରେ ଆସିକି ନେଇଯାନ୍ତି ଆଉ।
ରେ କେତେ କଣ ରେ ଏ ମାନେ ମଣ୍ଡିରେ ଅଧିକ ରେଟ ଅଛି ନା। ଅଛି ଗାଉଲି।
ଅଠରଶହ ଉଣେଇଶ ତିନି ହଜାର ଏକତିରିଶଶହ।
ମଣ୍ଡିରେ।
ହଁ ମଣ୍ଡିରେ ତିନି ହଜାର ଏକତିରିଶ।
ଆଉ ଆମର ଧାନ୍ ମାନେ ଚାଷୀ ପ୍ରଚୁର ନାହାନ୍ତି।
ନା ଆମ ଶାଶୁ ଶ୍ୱଶୁର କେବେ ଆମ ଶ୍ୱଶୁର ଅଛନ୍ତି ଆମ ଶାଶୁ ଚାଲି ଯାଇଛନ୍ତି।
ନଣନ୍ଦ କେତେଟା?
ନଣନ୍ଦ ନାହାଁନ୍ତି।
ବାହାଘର କରି ସାରିଛନ୍ତି ଯେତିକି
ମୋ ଝିଅ ବାହାଘର ସରି ଯାଇଛି। ଚାରି ପାଞ୍ଚ ବର୍ଷ ହେଲାଣି ତାର ପୁଅ ହୋଇସାରିଲାଣି ଝିଅ ବି ଚାକିରୀ କରିଛି।
ମୋର ହବନି। ଝିଅ ଜ୍ୱାଇଁ କଣ କରୁଛନ୍ତି?
ଜଣେ ଲାଇନ୍ ଓଭର୍ଷର ଅଛନ୍ତି।
ହୁଁ। ତାଙ୍କର ଆଉ ଘର ଦି ଯା ନା ସେ ଏକା।
ନାଇଁ ତାଙ୍କର ଦି ଯା ଦି ଭାଇ। ଆଉ ଶ୍ୱଶୁର ଅ ଗଲା ବର୍ଷ ମରିଗଲେ ଶାଶୁ ଆସେନି ଆଉ ଗୋଟିଏ ନଣନ୍ଦ ତାଙ୍କର ବାହାଘର କରିଦେଇଛି। ଆଉ ଦି ଭାଇ ଆମ ଝିଅ ସାନ ଆଉ ଜଣେ ହଁ ସେଇ ପାଖରେ ଦି ଯା। ହଁ ଆମ ଝିଅ ପାଖରେ ଏଇଠି ପଟଣା ଆମର ତାଙ୍କର ସେଇ ପାଖରେ ସେଇ ବାଲି ଜେମିନା। ଅଛି ନା ନା ଜଏଣ୍ଟ ଫ୍ୟାମିଲି ଆଉ।
ବାଇରେ ସବୁ କଣ ଲଗେଇଛ କଣ?
ଆମ ବାରିରେ ସବୁ ପ୍ରକାର ଫସଲ ହେଇଛି। ଜହ୍ନି ଝୁଡଙ୍ଗ ଭେଣ୍ଡି। ଆଉ କଲରା ଲଙ୍କା। କଖାରୁ ବୋଇତାଳୁ
ହେଲାଣି ଯେ
ନା ଏବେ ଯାଏ ଲାଗିଚି ଉଁ ଝଟାଝଟି ଦିଆ ହଉଚି ଆଉ। ଫଳିନି, ଏ ଫଳିବ।
ହ ନା ଦୋକାନ ନା ବେପାର କରୁ
ନାଇଁ ନିଜେ ଉଁ, ବେପାର ନାଇଁ ଆମ ଘରେ ଚଳିବା ବି ଖା ଅଁ, କରୁ ଆଉ ବିକା ବୁକି କରୁନା।
ମୁଁ ହାଉସ ୱାଇଫ୍ ନା ନାହିଁ ହଁ।
ଉଁ, ଭାଇନା ଚାଷ, ଗାଡି ଏଇରା ସବୁ କରୁଛନ୍ତି ଆଉ। ହଁ ଆମର ଗାଡି ଅଛି। ଗାଡି ବୁଝୁଚନ୍ତି। ହାଲୋ।
ତ ଗାଡି କେତେଟା ଅଛି?
ହେ ଗାଡି ଟ୍ରାକ୍ଟର୍ ଟିଏ ଅଛି। ସେଇତାଏ ବୁଝାାବୁଝି କରନ୍ତି ଆଉ ନିଜେ ବି ଚଲାନ୍ତି ଏ ଫିଜି ଉଁ, ଡ୍ରାଇଭର୍ ଘର ବି ନିଅନ୍ତି। ଆଉ ଚାଷ ବାସ ଅଛି ଆଉ।
ଆଉ ଡ୍ରାଇଭର୍ ରଖିନ ଆଉ।
ହଁ ଡ୍ରାଇଭର ବି ବେଳେ ବେଳେ ନିଅନ୍ତି ନିଜେ ଯାଆନ୍ତି। ଯୋଉଠି କାଦୁଅ ଫାଦୁଅ ବେଳେ ନିଜେ ଯାଆନ୍ତି। ଆଉ ଏଇ ଶୁଖିଲା କାମ ହେଲେ ଡ୍ରାଇଭର୍ ଫାଇଭର ଯାଆନ୍ତି।
ହାଲୋ।
ନଗେଇନ ଗାଁ ରେ ରଖିଛ।
ନା ନା ଗାଁ ରେ ଆମର ନିଜେ ଉଝାଉଣିକ ପ ପଦାରେ ପୋଡି ଦଉନା।
ହଁ ତୋମର ସବୁ ଛାତ ନା ଚାଳ ଘର?
ନାଇଁ ଆମର କୋଠା ଘର।
ହଁ ଶାଶୁ ଶଶୁର ସବୁ ଏକାଠି ଅଛନ୍ତି
ନା ଆମ ତିନି ଭାଇ ତିନି ଜଣାଙ୍କ ପସନାଲେ ଅଁ ହେଇଯାଇଛୁ। ଆଉ ଶଶୁର ବି ତାଙ୍କ କତିରେ ରହୁଛନ୍ତି। ଆଉ ତିନି ଭାଇ ଆଙ୍କ ଅଲଗା ଅଲଗା ଚଳୁଛୁ। ଆ୍ା
ନା ନା
ହାଲୋ।
ଯା କେତେ ଜଣ ଦି ଜଣ? ତିନି ଭାଇ ଜଣ
ହଁ।
ତାଙ୍କର ପୁଅ ଝିଅ?
ତାଙ୍କର ପୁଅ ଝିଅ ସାନଙ୍କର ଗୋଟିଏ, ମଝିଆଙ୍କର ତିନୋଟି, ମୋର ତିନୋଟି ଆଉ।
ବାହାଘର କରନଥିବେ ନାଇଁ?
ତାଙ୍କର ବାହାଘର କରିନାହାନ୍ତି। ମୋର ଝିଅଟି ଖାଲି କରିଛି।
ର କୋଉଠୁ କିଣିଥିଲ?
ହାଲୋ।
ସେଟା ପଢୁଛନ୍ତି ନା କଣ?
ନାଇ ପୁଅ ପାଠ ପଢା